ହାଲୋ।
ହାଲୋ।
ଉ ହୁଁ ବର୍ଷା ମ୍ୟାଡମ ଗୁଡ୍ ଇଭିନିଂ।
ଭେରି ଗୁଡ୍ ଇଭିନିଂ।
ଥରେ।
ହୁଁ ସିଓର ନିଶ୍ଚିନ୍ତ ଭାବରେ କଥା ହବା ପାଣିପାଗ ବିଷୟରେ କଣ ପାଣି
ପାଣିପାଗ ବିଷୟରେ ମାନେ ଆମେ ବି ଜଳବାୟୁ ଯୋଉ ସରି ବାୟୁ ପ୍ରଦୂଷଣ ଉପରେ ଟିକେ କଥା ହବା।
ଆଚ୍ଛା ବାୟୁ ପ୍ରଦୂଷଣ। ହଁ ଠିକ ଅଛି।
ଆଚ୍ଛା ମତେ କୁହନ୍ତୁ ଯୋଉ ଆପଣଙ୍କୁ କଣ କଣ ସବୁ ଲାଗେ ଯେ ବାୟୁ ପ୍ରଦୂଷଣ କେମତି ହୁଏ, ଆର ମୁଖ୍ୟ କାରଣ ସବୁ କଣ କଣ?
ବାୟୁ ପ୍ରଦୂଷଣର ମୁଖ୍ୟ କାର
ମୁଖ୍ୟ କାରଣ ହଉଚି ବାୟୁ ପ୍ରଦୂଷଣ ର ମତେ ଲାଗେ କି କଳକାରଖାନାରୁ ଯେତେ ସ୍କିପ ଧୂଆଁ ବାହାରୁଚି।
ଧୂଳି ଯେତିକି ଉଡୁଛି। ତ ଏଇ ସବୁ କାରଣରୁ ଆମର ବାୟୁମଣ୍ଡଳ ପ୍ରଦୂ ପ୍ରଦୂଷିତ ହଉଛି।
ନିହାତି ଭାବରେ ଏ ସବୁ ଜିନିଷ ମୁ
ହୁଁ ତାପରେ ଆପଣଙ୍କୁ କଣ ଲାଗୁଚି ଆପଣ ଏଥିରେ ଆଉ କଣ ଆଡ୍ କରିବାକୁ ଚାହୁଁଛନ୍ତି।
ଧୂଆଁ। ଗାଡି ରୁ ବାହାରୁଥିବା ଧୂଆଁ, ଆମେ ବ୍ୟବହାର କରୁଥିବା ଚୁଲିର ଧୂଆଁ ସ୍ପେଶାଲ କରି ଆମେ ଯଦି କୌଣସି କି ଆମେ ପ୍ଲାଷ୍ଟିକ ଜିନିଷ ହଉ କିମ୍ବା କୌଣସି ଜାଗାରେ ନିଆଁ ଫିଆଁ ଜାଳୁଚେ, ପ୍ଲାଷ୍ଟିକ ପଦାର୍ଥ ଜାଳୁଚେ ଏସବୁ ରୁ ତ ବହୁତ ବିଷାକ୍ତ ଗ୍ୟାସ ବାହାରେ, ଆଉ ସେଟା ତ ବାୟୁକୁ ବହୁତ ପ୍ରଦୂଷଣ କରେ।
ହୁଁ ହୁଁ ହୁଁ ବାୟୁ ପ୍ରଦୂଷଣର ଏବେକା ମୋ ନଜର ତ ଏବେ ମୁଖ୍ୟ କାରଣ ହଉଛି ଆଗୁରୁ କଣ ହଉଥିଲା ନା ଲୋକମାନେ ଯାଇଁ ଚାଷ କରୁଥିଲେ ଧାନ।
ଧାନ ଚାଷ କରୁଥିଲେ ସେମାନେ କଣ କରୁଥିଲେ ନା ଲୋକମାନଙ୍କୁ ଲଗେଇକି ମଜୁରି ଦେଇ କି ଧାନ କାଟୁଥିଲେ। ଏବେ ମେସିନ ଦ୍ଵାରା ଧାନ କଟା ହଉଛି। ଯେହେତୁ ମେସିନ ଦ୍ଵାରା ଧାନ କଟା ହଉଛି, ସେ ସେ ନଡା ଗୁଡା ଆଉ ତାକୁ ଘରକୁ ନ ଆଣିକି ସେଇଠି ଜାଳି ଦଉଛନ୍ତି, ଏକା ବେଳେ ଯେତେବେଳେ ଏତେ ପରିମାଣର ନଡା ଜଳା ଯାଉଛି ସେଇ ଯୋଉ ଧୂଆଁ ଗୁଡା ସିଏ ଗୋଟେ କୁହୁଡିର ଆସ୍ତରଣ ଭଳିଆ ବସି ଯାଉଛି ବାୟୁରେ। ମାନେ ବା ଉଁ ଚୁଁ। ସେଇ ଅଞ୍ଚଳର ବାୟୁମଣ୍ଡଳ ଟା ପୁରା।
ହୁଁ ହୁଁ ହୁଁ ହଁ ଏଇଟା ସ୍ପେସିଆଲି ଯେହେତୁ ଶୀତ ଦିନ ଟାଇମରେ ହିଁ ହୁଏ ତ ସେ ଶୀତ ଦିନ ମାନେ ଥଣ୍ଡା ବାୟୁରେ ଏଇଟା ତ ବେଶୀ ଆମର ସେଇ ଟାଇମରେ ହିଁ ବେଶୀ ଜଳବାୟୁ ଟା ଆମର ଇଏ ହୁଏ। ଏଇ ବାୟୁର ଏ କ୍ୟୁ ଆଇ ହାଇ ହେଇଯାଏ ସେ ଟାଇମ ରେ ବାୟ ପ୍ରଦୂଷଣ ବେଶୀ ହୁଏ। ଏଟା ତ ଗୋଟେ ନିହାତି ଗୋଟେ ବଡ କାରଣ।
ହୁଁ ହୁଁ।
ତାପରେ ଏବେ ଯୋଉ ଆମର କହିବାକୁ ଗଲେ ଗାଡି ଘୋଡା ସଂଖ୍ୟା ଯୋଉ ଧୀରେ ଧୀରେ ବଢି ଚାଲିଛି। ପ୍ରାୟ ମାନେ କହିବାକୁ ଗଲେ ପର ଇଅର ଆମର ବୋଧେ ଟ୍ବେଣ୍ଟି ପର୍ସେଣ୍ଟ ଟେନ୍ ରୁ ଟ୍ବେଣ୍ଟି ପରସେଣ୍ଟ ଗାଡ଼ି ଏକ୍ସ୍ତ୍ରାକ୍ଟ ନୂଆ ମାର୍କେଟ କୁ ଆସୁଛି। ତ ସେହି ଗାଡ଼ିର ଯୋଉ ନୂଆ ନିହାତି ସିଏ ବି ବହୁତ ବାୟୁକୁ ପ୍ରଦୂଷଣ କରୁଛି। ଆ ଏସବୁରୁ ରକ୍ଷା କେମତି ଆମେ ପାଇବା? ଆପଣ କଣ କେବେ ଭାବିଛନ୍ତି ଯେ କେମତି ଆକୁ କମେଇ ହବ ବାୟୁ ପ୍ରଦୂଷଣକୁ?
ମତେ ସାର୍ ଗୋଟେ ଆଗ କଥାର କହିଲେ କି ମୁଁ ଗୋଟେ ଥର ପଢିଥିଲି ବହିରେ କି ଯୋଉ ଦିଲ୍ଲୀ ରେ ଆହ୍ କଣ ନା ଦିଲ୍ଲୀରେ ଦଶ ବର୍ଷର ପୁରୁଣା ଗାଡି ଆଉ ଚାଲେନି ମାର୍କେଟରେ।
ହୁଁ ହୁଁ ହୁଁ ହୁଁ।
ଏବେ କଣ ଆକ୍ଚୁଆଲିରେ ସେଇଟା ହଉଛି ନା କେବଳ ବହିର ଲେଖା ପାଇଁକା ସେଇଟା ଅଛି?
ଦେଖନ୍ତୁ ଯେହେତୁ ଏଇଟା ବେଶୀ କରି ଶୀତ ଦିନ ଟାଇମ ରେ ହିଁ ହୁଏ ସେଇଟା ମୁଁ ତ ସେଇଟା ସିଓର ନାହିଁ କି ଏବେ ଏବେ ସେଇଟା ଚାଲିଲା ଲାଗୁ ଲାଗୁ ଲାଗୁ ତ ହେଉଛି ଲାଗୁ ହେଉଛି ସେ ରୁଲ୍ ଟା ଦଶ ଦଶ ବର୍ଷର ପୁରୁଣା ଗାଡି ଆପଣ ବ୍ୟବହାର କରିପାରିବେ ନାହିଁ ବଟ୍ ସେଇଟା ଆକଚୁଆଲିରେ ଲାଗୁ କରୁଛି ନା ନାଇଁ ସେଟା ମତେ ମାନେ ମୁଁ ହଣ୍ଡ୍ରେଡ ପର୍ଶେଣ୍ଟ ସିଓର ନାଇଁ ପ୍ରାୟେ ଆମେ ସବୁ ଆଡ଼େ ଯଉ ଏହି ରୁଲ ଗୋଟେ ଥାଏ ଆଉ ରୋଡ ଉପରେ ସେ ରୂଲ୍ ଟା ବଦଳିଯାଏ। ବଦଳି ଯାଏ ମାନେ ବହୁତ ବହୁତ ସାରା ରୁଲ ଲାଗେନି କାମ ମାନେ ସେଟା ୟୁଜ୍ ହେଇପାରେନି।
ହଁ।
ତ ସେଇଟା ଉପରେ କିଛି। କହିହବନି କିନ୍ତୁ କିନ୍ତୁ ଏଇଟା ଭଲ ଷ୍ଟେପ ଗୋଟେ ନିହାତି କି ଦଶ ବର୍ଷର ପୁରୁଣା ଗାଡି କି ବ୍ୟାାନ କରିଦବା କାର ବ୍ୟାନ କରିଦବା କଥା କାରଣ ସେଥିରେ ସେମିତି ପ୍ରପର ଫିଲ୍ଟର ନଥାଏ ଯଉଥିରେ କି ବାୟୁ ବେଶୀ ପ୍ରଦୂଷଣ ସେଥିରେ ହୁଏ।
ହୁଁ।
ଆଉ କିଛି ମନରେ କୋଶ୍ଚିନ୍ ଅଛି କି?
ନାଇଁ ଆଉ କୋଶ୍ଚିନ୍ ନାହିଁ ମୁଁ ବସ୍ ଏମତି ଶୁଣେଇଲି। ପଢିଥିଲି ତ ସେଇଟା ପଚାରିଦେଲି।
ଠିକ ଅଛି। ଆଚ୍ଛା ଆପଣ ଆପଣ ଯଦି ହଁ ମୁଁ ଏଇଟା କହୁଛି କି ଆହ୍ ଆପଣଙ୍କୁ ଯଦି ଘନିଷତରେ ଚଜ ଦିଆହବ ଆପଣ ଆପଣ ଗୋଟେ ଭଲ ବଡ ଭଲ ପାୱାର ଗୋଟେ ଦିଆଯାଇଛି ଆପଣ ଆପଣଙ୍କୁ ଗୋଟେ ସହରର ଆଙ୍କର ଭୁବନେଶ୍ଵରର ଆପଣ ବି ଏମ ସି ର ହେଡ ଇଚଜ ଅଛନ୍ତି। ଆପଣଙ୍କୁ ଦାୟିତଵ ଦିଆହଲା ଯେ ଭୁବନେଶ୍ଵର ବାୟୁ ପ୍ରଦୂଷଣ କୁ କମେଇବାକୁ ଆପଣ କଣ କଟେ ଷ୍ଟେପ୍ ନେବେ?
ଏମିତି ପଚାରିବେ ତ ମୁଁ ସିଧା ସଳଖ କିଛି ଭାବିକି କେବେ କହିପାରିବିନି। ନ୍ତୁ
ପିର୍ବି ଫିର୍ବି ଗୋଟେ ଦିଟା ପଏଣ୍ଟ ଯୋଡ଼ିବେ
ନାଇଁ ସଡନ ସେମିତି କିଛି ଆଇଡିଆ ସୁନି କିନ୍ତୁ ହଁ ମୁଁ ଆସ୍ ସଜେସନ ଏଇଟା ଦେଇପାରିବି କି ଯଦି ଲୋକମାନେ ପର୍ସନାଲ ଗାଡି ନିଜର ବ୍ୟକ୍ତିଗତ ଗାଡି ବଦଳରେ ଟ୍ରାନ୍ସପୋର୍ଟେସନ ପାଇଁକା ବସ୍ ର ମାନେ ବେଶୀ ବସ୍ ପ୍ରିଫର କରନ୍ତି ତାହେଲେ ସେଠି ହୁଏ ତ
ହଁ ସେଠି ବି ନିହାତି ଗାଡି ଘୋଡା ହଁ ଗାଡି ଘୋଡା ସଂଖ୍ୟା ବି କମିବ ରାସ୍ତା ଖାଲି ରହିବ ଆଉ ଯୋଉଥିରୁ ଗାଡି ଘୋଡା କମିବ ତ ନିହାତି ପ୍ରଦୂଷଣ କମିବ ହଁ ନିହାତି ଭଲ କଥା ଆଉ ୟା ଦ୍ଵାରା ଆହୁରି ବି ଗୋଟେ ପ୍ରଫିଟ ହବ ମାନେ ୟା ଦ୍ଵାରା କେ ତେ ପ୍ରଫିଟ ଦେଖନ୍ତୁ ଏଇଥିରେ ଆମେ ଗୋଟେ ଅ ଗୋଟେ ସେଫି ଇୟୁଜ କଲେ ରୋଡ ବି ଖାଲି ରହିଲା ବେଶୀ ଜାମ ହବନି ଜାମ ହବାର ନାହିଁ କିମ୍ବା ଆକ୍ସିଡେଣ୍ଟ ହବାର ନାହିଁ। ଦୂରେ ପେଟ୍ରୋଲ ବି ବ୍ ମାନେ ପଲ୍ୟୁସନ ବି କମ ହବ ଆଉ ପେଟ୍ରୋଲ ବି ବଞ୍ଚିବ ପେଟ୍ରୋଲ ବଞ୍ଚିଲେ ଆମର ଆ ଇମ୍ପୋର୍ଟଟା ବି କମ ହବ ଆଉ ଆମର କରେନ୍ସି ବି ଷ୍ଟ୍ରଙ୍ଗ ହବ। ମୁଁ ଭାବୁଥିଲି କେତେ ଇଣ୍ଟୋ କନେକ୍ଟେଡ ହେଇଯାଉଚି ଇଏ ଗୋଟେ ଭଲ ପଏଣ୍ଟ ଆଉ ଗୋଟେ କଣ ପଏଣ୍ଟ ଆ ନିହାତି ଯାହାର ଗାଡି ଟା ଆବଶ୍ୟକ ସିଏ ତାଙ୍କ ଗାଡିକି ବି କି ସୁଇଚ କରି ପାରିବେ
ହଁ ଇଭିି କୁ ନିହାତି ଏବେ ସୁଇଚ ତ କଲେଣି ଲୋକମାନେ ତ ବହୁତ ମାତ୍ରାରେ ଇଭିି କୁ ସୁଇଚ କଲେଣି
ହଁଁ
ଆଉ ଲୋକମାନଙ୍କର ଇଭିି କୁ ସୁଇଚ କରିବାର କାରଣ କେବଳ ପେଟ୍ରୋଲର ଦର ବଢ଼ିବା ପଲ୍ୟୁସନକୁ ନିୟନ୍ତ୍ରଣ କରିବା ମତେ ତ କାଇଁ ଏବେ ଅନୁଭବ ହେଇନି।
ହୁଁ କିନ୍ତୁ ଏଇଟା ଅନୁଭବ ମାନେ ଏଇଟା ଗୋଟେ ମୁଖ୍ୟ ରିଯିନ ହବା ଦରକାର ହେଲେ ଲୋକ ମାନଙ୍କ ମଧ୍ୟରେ ସେ ସଚ୍ ସଚେତନ ଟା ଆସିବା ଦରକାର କି ପରିବେଶକୁୁ ବଞ୍ଚେଇ ବା ଲାଗି ହିଁ ଗୋଟେ ଇଭି କିଣିବା।
ହୁଁ।
ପରିବେଶକୁ ବଞ୍ଚେଇବା ଲାଗି ହଉ କିମ୍ବା ପେଟ୍ରୋଲ ର ଆମଦାନୀ କୁ କମେଇବା ହଉ ବା ଏଇ ସବୁ ଜିନିଷ ମାନେ ଆ ରାଷ୍ଟ୍ର ହିତକାରୀ ଚିନ୍ତାଧାରା ଲୋକମାନଙ୍କ ମନରେ ଯେତେବେଳେ ଆସିବ ଏସବୁ ଜିନିଷ ନିହାତି ପରିବର୍ତ୍ତନ ହବ।
ହଁ ପରିବେଶ ପାଇଁକା ବି ମାନେ ପରିବେଶ କୁ ପ୍ରଦୂଷଣ ହବାରୁ ରକ୍ଷା ଉଁ କରିପାରିବେ ତା ସହିତ ଦେଶର ଅର୍ଥନୀତିରେ ସହଯୋଗ କରିପାରିବେ
ହୁଁ ନିହାତି।
ଆଚ୍ଛା ସାର୍ ଆପଣ ଏବେ କୁହନ୍ତୁ କି ଯଦି ସେମ୍ ପ୍ରଶ୍ନ ମୁଁ ଆପଣଙ୍କୁ କରେ ଆପଣ କଣ କଣ ପଦକ୍ଷେପ ନେବେ?
ହଁ ଠିକ କଥା ମାନେ ଆ ମୁଁ ମୁଁ ବି ଭାବ୍ ବିନି ଆଗରୁ କିଛି ବଟ ଏବେ ମୁଁ କହୁଛି ଯଦି ସେମିତି କିଛି ଚାନ୍ସ ମିଳେ ତ ମୁଁ ପ୍ରଥମେ ବୃକ୍ଷରୋପଣ କୁ ଟିକେ ଆଣ୍ଡ ଟିକେ ପ୍ରାୟୋରିଟି ଦେବି
ହୁଁ।
ଆଉ ଯୋଉ କଳକାରଖାନା ମାନଙ୍କରେ ଯୋଉ ଏତେ ସାରା ଧୂଆଁ ବାହାରୁଛି ସେଠି ସେମାନଙ୍କୁ ସେ ଧୂଆଁକୁ ଫିଲଟର କରିବା ଲାଗି ତା ଲାଗି ବି ମେସିନ ଆଭେଲେବୁଲ ଅଛି। ତ ସେମାନଙ୍କୁ ବି ପ୍ରେସରାଇଜ୍ କରା ହବ କି ସେମାନେ ଏସ୍ ସବୁ ଜିନିଷ ୟୁଜ କରନ୍ତୁ ପ୍ରଦୂଷଣ କୁ କମେଇବା ଲାଗି। ଆଉ ଶୀତ ଦିନ ମାନଙ୍କରେ ଶୀତ ଦିନ ମାନଙ୍କରେ ସ୍ପେଶା ଯେମିତି କେହି ବେଶି ନିଆଁ ନ ଜଳାନ୍ତୁ କିଛି ପଢାପଢି ନ କରନ୍ତୁ କାରଣ ଶୀତଦିନେ ହିଁ ବେଶୀ ଇଁ ଇଁ ପଲ୍ୟୁସନ ଟା ଯେହେତୁ ବାୟୁ ଥଣ୍ଡା ଥାଏ ଆଉ ସେ ସମୟରେ ଧୂଆଁ ଟା ବାୟୁରେ ସେ ମିଶି ପାରିନି ଇଆତ ସେଇ ଟାଇମରେ ନିହାତି ଏହି ସବୁ ଜିନିଷ ବନ୍ଦ କରିବା ଲାଗି ତ ଲୋକଙ୍କୁ ପ୍ରେରଣା ଦିଆହବ ମାନେ ଦବା କଥା ମାନେ ମୁଁ ଦବା ଚେଷ୍ଟା କରିବି ସେ ଆଡଭଟାଇଜ ମାମରେ ହୋଉ ମିଡିଆ ମାଧ୍ୟମରେ ହୋଉ ପେପର ରେ ହୋଉ ଯାହା ଵି ହୋଉ ଏ ସବୁ ଜିନିଷ କରିବି । ତାପରେ ଆପଣ ଯେମତି କହିଲେ ଇଭି କି ଇଭି କି କେମତି ପ୍ରାୟୋରିଟି ଦବା ଏସବୁ ଜିନିଷ ଉପରେ ଫୋକସ୍ କରିବା। ଆ ସ୍କୁଲ କଲେଜ ମାନଙ୍କରେ ଟିକେ ସଚେତନତା ସଚେତନ କାର୍ଯ୍ୟକ୍ରମ ଟିକେ କରିବା।
ହୁଁ ହୁଁ ହୁଁ ହଁ ଏବେ ବି ସେଇ ସବୁ ହୋଉଛି ହୋଉନି ନୁଁ ତି ନହିଁ କି ହଉନି ପଥ ପ୍ରାନ୍ତ ନାଟକ ମାଧ୍ୟମରେ ତାକୁ ସଚେତନ କରାହୋଉଛି ପ୍ରତିବର୍ ତ କଣ ପରିବେଶ ଦିବସ ପାଳନ କରାଯାଉ ଛି ବିଶ୍ୱ ପରିବେଶ ଦିବସ। ତ ସେଇ ସେତେବେଳେ ପିଲା ମାନଙ୍କୁ ଏଇ ସବୁ ପ୍ରତି ସଚେତନ କରାଯାଉ ଉଛି ଆଉ ଉଁ ମ୍ ମ୍ ମ୍
ପ୍ରାୟତଃ ଯୋଉ ଏନଜି ଓ ସଂସ୍ଥା ମାନେ ଥାନ୍ତି
ହଁ ସମସ୍ତେ କାମ କରୁଛନ୍ତି ଏଇ କାମ ଟା ସବୁଦିନ ଉଁ ଲୋକ ନିଜକୁ ଉଦ୍ବୋଢ କରନ୍ତୁ ହଁ ବଶ କାକୁ ନିଅନ୍ତୁ ଆମେ ବି ଏମତି ଛୋଟ ମୋଟ ଚେଷ୍ଟା ଟିକେ କରିବା ହୁଁ। ଠିକ ଅଛି ଆମେ ଆଶା କରିବା ସବୁ ଜିନିଷ ଟିକେ ଲୋ କମାନୋନ ବୁଝିଯିବେ ଠିକ ଠାକ ହେଇଯିବ ଏବେ ଆମେ ଏବେ ମୁଁ ଟିକେ ର ଖୁଛି।
ଠିକ୍ ଅ
ଆପଣ ବିଦାୟ ଦିଅନ୍ତୁ ଧନ୍ୟବାଦ।